ହ୍ୟାଲୋ।
ଶୁଭ ସନ୍ଧ୍ୟା।
ହ୍ୟାଲୋ।
ହୁଁ ଶୁଭ ସନ୍ଧ୍ୟା।
ଆଜ୍ଞା ଏବେ ତ ସନ୍ଧ୍ୟା ହେଇନି।
ହଁ ସନ୍ଧ୍ୟା ହେଇଗଲାଣି ଅନ୍ଧାର ହେଇଗଲାଣି।
ନା ନା ଏବେ ତ, ଏବେ ଯାଇ ତ ଆମର ସକାଳ ହିଁ ଚାଲିଛି।
ଓ ହୋ ହୋ ଓ ହୋ। ମୁଁ ଏବେ ଶୋଇଥିଲି ତ ମୁଁ ଭାବିଲି ଅନ୍ଧାର ହେଇଚି ବର୍ଷା ଫର୍ଷା ଆସିଲାଣି ମୁଁ ସେଥିପାଇଁ ଭାବିଲି ସନ୍ଧ୍ୟା ହେଇଗଲାଣି ବୋଲି।
ନାଇଁ ନାଇଁ।
ଓ ଆଚ୍ଛା ଆଉ। କଣ ସକାଳୁ ଉଠି କଣ ସବୁ ଜଳଖିଆ ଫଳଖିଆ ଖାଇ ସାରିଲେଣି?
ଆଜ୍ଞା ଆଜ୍ଞା।
ଆ ହଁ କଣ ସବୁ ଆଜି ଖାଇଲେ?
ଆଜି ସକାଳୁ ହେଇଥିଲା ଆମର ପୁରୀ ଇଡିଲି ବରା। ଘୁଗୁନୀ ଚଟଣି।
ଓହୋ, ଏତେ ଆଇଟମ ଏଇଘରେ କରିଥିଲେ ନା କଣ।
ନାଇଁ ନାଇଁ ହୋଟେଲ ରୁ।
ଆଛା, ଆଛା ଯାହାଉ ଭଲ, ସକାଳୁ ଜଳଖିଆ ଆପଣ ହୋଟେଲରୁ ଖାଇବାକୁ ପସନ୍ଦ କରନ୍ତି ବଧେ ନା କଣ?
ନା ଆଜି ସଣ୍ଡେ ତ, ସେଥିପାଇଁ ଅଣା ହେଇଥିଲା।
ଆଚ୍ଛା, ଆଚ୍ଛା ଅ ସଣ୍ଡେ ଦିନ ଓହୋ ସଣ୍ଡେ ରେ ଟିକେ ଲେଟରେ ଉଠୁଥିବେ ଆଉ। ହଁ
ଆଜ୍ଞା।
ଆମର ବି, ମୁ ଏବେ ସେଥିପାଇଁ ଦେଖୁନାହାନ୍ତି ବର୍ଷା ପାଗ ହେଇଥିଲା। ମୁଁ ଶୋଇଛି ଏବେ ଉଠିଲି ସେଥିପାଇଁ ମତେ ସନ୍ଧ୍ୟା ଭଳିଆ ଲାଗିଲା ହାରି। ସେ ଶୁଭ ସନ୍ଧ୍ୟା କହିଦେଲି।
ହଁ ପାଗ ତ ଏବେ ବର୍ଷା ପାଗ ହେଇଛି ଏଇଠି ବି।
ହୁଁ ଏ ଆମ ପଟେ ବହୁତ ଜୋରରେ ବର୍ଷା ଚାଲିଛି ତ।
ଆଛା! ନାଇଁ ହଁ ହଁ ଜଣା ପଡେନି ଟାଇମ।
ଖରା ବେଳେ ଖରା ଭେଳିଆ ବି ଶୋଇଥିବ ହଠାତ୍ ଲାଗିବ ବି ରାତି ହେଇଗଲାଣି। ଉଁ। କି ରାତି ଅଧରେ ହଠାତ୍ ଦିଦ ଭାଙ୍ଗ ଗଲେ, ମୋର
ହଁ ବେଳେ ବେଳେ ଏମିତି ବି ଲାଗେ। ଖରା ବେଳେ ଉଠିଲା ପରେ ଲାଗେ ସକାଳୁ ଉଠିଛି। ସ୍କୁଲ ଯିବି କେତେ ଜଣ ବ୍ରଶ ବି କରିବାକୁ ପଳାନ୍ତି।
ହଁ ସେମିତି, ଆପଣ ଯଉ ସେମିତି ଅନୁଭବ
ହଁ, ମୋ ସହ ବି ବହୁତ ଥରେ ହେଇଛି। ଯେମିତି ଖରାବେେଳେ ଶୋଇଥିବି, ମତେ ଲାଗିବ ଯେମିତି ମୁଁ ସକାଳେ ଉଠିଲି।
ହ ଅନ୍ୟ ମାନ ସେଇଟା ଆଶ୍ଚର୍ଯ୍ୟ ହେଇ ଯାଉଥିବେ ନାଇଁ
ହଁ ସମସ୍ତେ ହସନ୍ତି। ଇଏ ପାଗଳ ହେଇଗଲାଣି। ସନ୍ଧ୍ୟା ବେଳେ ଯାଇଛି ବ୍ରଶ କରିବାକୁ
ଓ ହୋ ହ ଓ ହୋ ଆପଣ କେବେ କୁଆଡ଼େ, କୁଆଡ଼େ, ସବୁ ବୁଲି ଯାଇଛନ୍ତି? କୋଉଠି ବୁଲିବାକୁ ଭଲ ଲାଗିଲ ନାଇଁ ଆପଣଙ୍କୁ ଟିକେ?
ହଁ ବୁଲିବାକୁ ତ ବହୁତ ଭଲ ଲାଗେ। କିନ୍ତୁ ବେଶୀ କିଛି ଜାଗା ତ ବୁଲିନି ଏମିତି ଅଳ୍ପ କିଛି ଜାଗା ବୁଲିଛି
ଓଡିଶାର କଉ କଉ ଜାଗା ବୁଲିଚନ୍ତି?
ଓଡ଼ିଶାର ଭୁବନେଶ୍ଵରରେ ବୁଲିଛି, ପୁରୀ ଯାଇଛି ଜିରାଙ୍ଗ ଯାଇଛି।
ହଁ ହଁ ହଁ
ଆଜ୍ଞା।
ଭୁବନେଶ୍ଵର ତ ବହୁତ ବୁଲିବା ଦର୍ଶନୀୟ ସ୍ଥାନ।
ହଁ ଭୁବନେଶ୍ୱରରେ ବହୁତ ଜିନିଷ ଅଛି। ଏଇ ଆମର ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର ମନ୍ଦିର ମାଳିନି ସହର ସେଟା
ଆଛା, ଭୁବନେଶ୍ଵର ବୁଲିବାକୁ ଲେ ଗୋଟେ ଦିନରେ ବୁଲି ହେଇଯିବ ସବୁ।
ଆ ଗୋଟେ ଦିନରେ ନାଇଁ ସେମିତି ତ ବୁଲି ହବନି
ହ ହ
ସବୁ ଜାଗା ଗୋଟେ ଦିନରୁ ବୁଲିବା ଟା ପସିବୁଲ ନାହିଁ
ହଁ
ହଁ ଏମିତି କିଛିଟା ସିଲେକ୍ଟେଡ ଜାଗା ଆପଣ ବୁଲି ପାରିବେ ଆରାମ ସେ ଗୋଟେ ଦିନରେ ଯେମିତି ଲିଙ୍ଗରାଜ ଯାଇପାରିବେ ତାପରେ ଆମର ଧଉଳି ଯିବେ ନନ୍ଦନ ନନ୍ଦନକାନନ ଯିବାକୁ ତ ଗୋଟେ ଦିନ ଫୁଲ ଲାଗିଯାଏ ସେଠି ବହୁତ ସାରା ବୁଲିଆକୁ ପଡେ।
ହଁ ହଁ ହଁ।
ଆଉ ମନ୍ଦିର ଗୁଡାକ ପ୍ରାୟ ଗୋଟେ ଦିନରେ ସବୁ ବୁଲି ପାରିବେ। ଆଉ ଧଉଳି ରେ ଅଛି ଖଣ୍ଡଗିରି, ଉଦୟଗିରି।
ହଁ।
ଏସବୁ ଜାଗା ବୁଲି ହବ ଗୋଟେ ଦିନରେ।
ହଁ। ଭୁବନେଶ୍ୱର ସେଇ ଆଉ ଆଗ ଭଳିଆ ସହର ନାହିଁ ନା ବହୁତ ବଡ଼
ଆଜ୍ଞା ବହୁତ ଜିନିଷ ହେଲ ଏବେ ଉନ୍ନତି ହେଇଗଲାଣି ବହୁତ ଜିନିଷ ଦେଖିବାକୁ ବି ଅଛି।
ଉ ବହୁତ ବଡ଼ ଜା ଲୋକ
ଆଜ୍ଞା।
ବୃଦ୍ଧି ପାଇଗଲାଣି।
ହଁ।
ସବୁ ପାଖାପାଖି ଥିଲା ଭଳିଆ ଲାଗୁଥିଲା ଏବେ ସବୁ ଉଁ ଟ୍ରାଫିକ ସମସ୍ୟା ତମକୁ ବହୁତ ସମୟ ଲାଗିବ ପହଁଞ୍ଚିବା ପାଇଁ।
ହୁଁ ହଁ ଆପଣ ଯଦି ପର୍ସନାଲ ମାନେ ଗାଡ଼ି ବୁକ୍ କରିବେ ତା ବୁଲିବେ ତ ବୁଲି ପାରିବେ। ନଚେତ ଆମର ଉମ୍ ଉଁ ଅଛି ଆମ ବସ୍ ବ୍ୟବସ୍ଥା ବି ଅଛି ସେଥିରେ ବି ଆରାମସେ ବୁଲି ପାରିବେ ଅଳ୍ପ ଖର୍ଚ୍ଚରେ ବି ହେଇଯିବ।
ଆଚ୍ଛା।
ଆଜ୍ଞା।
ଓଡ଼ିଶାରେ ଆମେ ସବୁଠୁ ଗାଁରେ ରହୁଛୁ ତ ମୁଁ ସାନବେଳେ ଥରେ ଯାଇଥିଲି ଆଉ ଏବେ ଆଉ ସମ୍ଭବ ନାହିଁ ଆମ ଚାଷ ବାସ ଆମର ଚାଷୀ ଲୋକ ନା ଆଉ ଆମର ସମୟ ହଉନି। ଉ ବାପା ବି ଟିକେ ଏତେ ଆଉ ଆମର ପରିବାରର ଆଜିକିଆ ଅବସ୍ଥା ଏତେ ଭଲ ନାଇଁ। ତ ଆମେ ସବୁକୁ ଯାଇପାରୁନୁ ସହର ବୁଲିବାଲି। ତଥାପି ମୁଁ ଶୁଣିଚି ଭୁବନେଶ୍ୱର ଚ ଆମେ ଯାଇଥିଲୁ ସାନବେଳେ ସେତେବେଳକୁ ଅଲଗା ଅଁ ତାର ଭୁବନେଶ୍ୱ ର ସୌନ୍ଦର୍ଯ୍ୟ ଅଲଗା ଥିଲା ଏବେ ଯାହା ଆମେ ମୋବାଇଲରେ ଟିଭିରେ ଟିକେ ଦେଖିଲେ କେତେ ପରିବ ର୍ତ୍ତନ ଲାଗୁଚି।
ହଁ ନିହାତି ପରିବର୍ତ୍ତନ ତ ହେଇଛି ଓଡ଼ିଶା ବି ଆମର ଉନ୍ନତି ହଉଛି ଧୀରେ ଧୀରେ ସବୁ ଜିନିଷ ପରିବର୍ତ୍ତନ ବି ହଉଛି ତା ଅନୁସାରେ।
ଭୁବନେଶ୍ୱରରେ କେତେ ବଡ ଜାଗା ବୁଲିଆ ପାଇଁ ଗୋଟେ ମାନେ ଦି ଦିନି ତି ଦିନ ନିହାତି ଆ ଲାଗିବ ନାଇଁ କି?
ନିହାତି।
ହୁଁ। ଆଉ କଟକ ରେ କଣ କଟକ ଆଡେ ଯାଇଛନ୍ତି କେବେ ବୁଲି ନା ନାହିଁ କ
ନାଇଁ କଟକ ତ ମୁଁ କେବେ ଯାଇନି ଖାଲି ଶୁଣିଛି ଏମିତି।
ହଁ କଟକରେ ସେ ଯୋଉ ସବୁ ତାରକସି କାମ ହୁଏ।
ହଁ ତାରକସି କାମ ହୁଏ ସେଠି ଆମର ବାରବାଟୀ ଦୁର୍ଗ ଅଛି।
ବାରବାଟୀ ଦୁର୍ଗ ପୁରୁଣା ଐତିହ ଓଡିଶାର।
ଆଜ୍ଞା ଆଜ୍ଞା।
ଆଉ ବାରବାଟୀ ଇ-ଇ ଦୁର୍ଗ ବାରବାଟୀ ଷ୍ଟାଡିୟମ ଆଉ ସେଇ ଯୋଉ ବାଲିଯାତ୍ରା ବାଲିଯା
ହଁ ବାଲିଯାତ୍ରା ସିଏ ବି ବହୁତ ବଡ ହୁଏ।
ବାଲିଯାତ୍ରା କେବେ ଦେଖିନାନ୍ତି ବୋଧେ ଆପଣ ନାଇଁ କି?
ନାଇଁ ମୁଁ କେବେ ଯାଇନି କଟକ
ହୁଁ ବାଲିଯାତ୍ରା ମୁଁ ବି କେବେ ଯାଇନି। ଆମର ଆମ ବାବା ମା ଯାଇଚନ୍ତି ତମକୁ ମୁଁ କେବେ ଯା ଯାଇନି ସୁଯୋଗ ପାଇନି।
ଆଜ୍ଞା।
ଆଉ ଓଡିଶା ବାହାରକୁ କୁଆଡେ ଯାଇଚନା ନା କୁଆଡେ ଯାଇନାହାନ୍ତି?
ନାଇଁ ଓଡିଶା ବାହାରକୁ ବି ଯାଇନି କେବେ।
ହ ଓଡିଶା ବାହାରକୁ ଗଲେ ବି ବହୁତ ଜାଗା ଅଛି ବୁଲିବା ପାଇଁ।
ହଁ ଓଡିଶା ବାହାରେ ବି ବହୁତ ଅଛି ଆମ ଓଡିଶାକୁୁ ଲାଗିକି ବି ଛି ଏ ଆନ୍ଧ୍ରା ଆନ୍ଧ୍ରରେ ବି ୱାଇଜାକ୍ ଅଛି ବିଶାଖାପଟଣମ ଏସବୁ ବୁଲି ଭଲ ଲାଗେ ବୁଲିବାକୁ
ହଁ ହଁ।
ବୁଲି ଯିବା କଥା ଟିକେ ମଣିଷର ଯୋଉ କ୍ଲାନ୍ତ ଜୀବନ ଭିତରେ
ଆଜ୍ଞା ସବୁ ଜାଗାକୁ ନିହା ଯେ ବୁଲିବା ଦରକାର ଦେଖିବା ଦରକାର କାରଣ ବୁଲିଲେ ଆମେ ବହୁତ ଜିନିଷ ଶିଖିପାରିବା।
ପ୍ରତ୍ୟେକ ଜାଗାର କଳା ସ ତାର ସଂସ୍କୃତି ବହୁତ ଶିକ୍ଷଣୀୟ ଜିନିଷ ଆମକୁ ମିଳିବ ବୁଲିଲେ।
ନିହାତି ତାପରେ ମଣିଷର ସବୁବେଳେ କାମ କରି କରି ଉ ପରିବାର ମଧ୍ୟରେଏ ସମାଜ ମଧ୍ୟରେ ଉଁ ଇଏ ହାଲିଆ ହେଇ ପଡେ ମାନସିକ ଭାବରେ ଟିକେ ଏ ଦୁର୍ବଳ ହେଇଯାଏ ସେଇ ଟାଇମ ରେ ସେଇ ସମୟରେ କଣ କି ଟିକେ ମଣିଷ ଯଦି ଏ ବୁଲାବୁଲି କରିବ ଯାହା କି ନିଜର ବହୁତ ବହୁତ ଆନନ୍ଦ ମିଳେ ଆଉ ମନ ସେଥିରେ ଗୋଟେ ଶାନ୍ତି ଆସିବ ଆହୁରି କାମ କରିବା ପାଇଁ ଇଚ୍ଛା ଶକ୍ତି ଆସିବ ନୂଆ ନୂଆ ଲୋ ମିଶିପାରିବ ନୂଆ ସଂସ୍କୃତି ଦେଖିବ।
ନିହାତି ହଁ। ବୁଲିବା ତ ନିହାତି ମଣିଷ ଜୀବନରେ ବୁଲିବା ଟା ବହୁତ ଉଁ ଆବଶ୍ୟକ।
ହଁ।
ଆମେ ଯେତେ ପାରିବା ଆଜିକା ଦୁନିଆରେ ତ ନୂଆ ପିଢି ରେ ଆମ ପାଇଁ ତ ବୁଲିବାଟା ନିହାତି ଦରକାର ଯେମିତି ମାନେ ଆମେ ବୁଲିଲେ ସବୁ ଜାଗାର ସଂସ୍କୃତିକୁ ଆମେ ଜାଣିବୁ କୋଉଠି କଣ ଅଛି ଆମେ ଜାଣିବୁ ସେ ସବୁ ପାଇଁତ ନିହାତି ଦରକାର ବୁଲିବା।
ହଁ ନିହାତି ଭାବରେ। ଆଉ ଆଜି କଣ ଭୋଜନ ସବୁ ପ୍ରସ୍ତୁତ କରିବେ ଆପଣ?
ଆଜି ଆମର ଏଠି ଗୋଟେ ଛତୁ ମିଳେ ବାଟି ଛତୁ
ଆଚ୍ଛା।
ସେଇଟା ହେଇଛି ତା ସହିତ ଆଉ ଗୋଟେ ଘାଣ୍ଟ ଦରକାରୀ।
ହୁଁ ହୁଁ ହୁଁ।
ହଁ ଆଉ ଭାତ ଡାଲି
ଆଉ ରୋଷେଇ ହେଇଗଲାଣି?
ହଁ ରୋଷେଇ ଆମର ସବୁବେଳେ ଦଶଟା ଭିତରେ ସରିଯାଏ।
ଓହୋ ରବିବାର ଦିନ ବି ଏତେ ଜଲଦି ରୋଷେଇ କରିଦଉଚନ୍ତି ମାନେ ଏଇନା ଆପଣଙ୍କର ପୁରା ସମୟ ପୁରା ଜ୍ଞାନ ଠିକ ଅଛି ଆଉ। ପୁରା ସ ଶୃଙ୍ଖଳିତ ଜୀବନ ଯାପନ ଆପଣ କରନ୍ତି ଜଣାପଡେ।
ସମୟାନୁବର୍ତ୍ତିତ ତ ହେବାକୁ ପଡିବ ଜୀବନରେ।
ହଁ ହଁ।
ହଁ ଆ ଆମ ଘରେ ବି ସମସ୍ତେ ଦଶଟା ବେଳେ ମାନେ ଭାତ ଖାଆନ୍ତି। ଏଠି ସବୁବେଳେ।
ହଁ ହଁ।
ତ ଖାଇକି ସମସ୍ତେ ସ୍କୁଲ ଯିବେ ତ ଆମର ସବୁବେଳେ ଦଶଟା ଭିତରେ ରୋଷେଇ ହେଇଯାଏ।
ଆଜ୍ଞା।
ଆଜ୍ଞା।
ଯାହା ହଉ ଦଶଟାରେ ଖାଇକି ଯିବେ ତାପରେ ପୁଣି ସ୍କୁଲରେ ଆସିଲେ ଖାଉଥିବେ ନାଇ।
ହଁ ନାଇଁ ସ୍କୁଲକୁ ଟିଫନ୍ ନେଇକି ଯାଆନ୍ତି, ଭାତ ନେଇକି ଯାଆନ୍ତି ଟିଫ ଟିଫିନ୍ ରେ ଆଉ ଆମ ଓଡିଆ ମାନଙ୍କର ତ ପଖାଳ ଟା ନିହାତି ଦରକାର।
ହଁ ହଁ ପଖାଳ ତ ଓଡ଼ିଆ ମାନଙ୍କର
ଆଜ୍ଞା ଆମର ସବୁବେଳେ ପଖାଳ ହୁଏ ସକାଳୁ ବେଳେ ଆଉ ଉପର ବେଳା ଆମର ଡାଲି ଭାତ କିନ୍ତୁ ପଖାଳ ଟା ଦିନକୁ ଥରେ ଆମର ଖାଉ।
ହଁ ହଁ। ପଖାଳ ତ ଆନନ୍ଦ, ଖରା ଦିନେ ବେଶି ଆନନ୍ଦ ଦିଏ ଆଉ ସେମିତି
ଆଜ୍ଞା।
ପଖାଳ ହଉ ଠିକ ଅଛି ଆମେ ରଖିବା, ପୁଣି ଆଉ ଦିନେ କଥା ହେବା।
ଆଜ୍ଞା ଆଜ୍ଞା।
ହଁ ନମସ୍କାର।
ଆଜ୍ଞା ସାର୍ ନମସ୍କାର।